ହାଲୋ।
ହାଲୋ
ଆଜ୍ଞା ନମସ୍କାର ଶୁଭରାତ୍ରି।
ଆଜ୍ଞା ନମସ୍କାର ଶୁଭରାତ୍ରୀ ମ୍ୟାମ ମ୍ୟାମ ଆଉ କଣ କରୁଥିଲେ ଏବେ?
ହଁ ଏବେ ଖାଇକି ଆସିଲି ଖାଇବା ସରିଲା ଖାଇକି ଆସିକି ବସଚି ଆଉ।
ଆପଣ କଣ କୋଉଠି ଘରେ ଅଛନ୍ତି ନା ମେସ ରେ?
ନାଇଁ ଘରେ ଅଛି।
ଉଁ ହୁଁ।
ଆଜ୍ଞା ଆଉ ଆପଣ କଣ କରୁଚନ୍ତି?
ନାଇଁ ମୁଁ ବି ଏବେ ଖାଇକି ଆସିଲି ଆମର ପିଠା ହେଇଥିଲା ଆପଣ କଣ ହେଇଥିଲା କି?
ଆମର ଆଜି ମୋ ମାମୁଁ ଘରେ ଆଜି ଭୋଜି ଥିଲା ତ ମୋର ଆଜି ଭୋଜି ଆସିଥିଲା। ତ ଭୋଜି ଖାଇଚି ଆଉ।
ଉଁ ଭଲ ଯାହାହଉ କଣ ଭୋଜି ହେଇଥିଲା ଏ ଆ ଆଇଟମ ଟିକେ କହିବେ କଣ ହେଇଥିଲା?
ଅଁ ନାନ୍ ହେଇଥିଲା ତାପରେ ରୋମାଲ ରୁଟି ହେଇଥିଲା। ଆଉ ତଡକା ଡ଼ାଲମା ପୋଟଳ ବେସନ ତରକାରୀ। ଆଉ ଘାଣ୍ଟ ହେଇଥିଲା ଖଟା ହେଇଥିଲା ଖିରି ତାପରେ ପାମ୍ପଡ ମିଠା ଆଉ।
ଉଁ ହୁଁ ଆପଣ ଆପଣ ହେଆଡେ ବର୍ଷା ଘଡଘଡି ହଉଚି?
ହଁ ହଁ ବର୍ଷା ତ ଆଜି ଦିନ ସାରା ଲାଗି ରହିଚି ସନ୍ଧ୍ୟା ବେଳୁ ଟିକେ ବେଶୀ ଜୋରେ ହଉଚି ବିଜୁଳି ଘଡଘଡି ସହିତ ଆଉ।
ଆଜ୍ଞା ଆଜ୍ଞା ସେଇଟୁ ଟିକେ ମୋତେ ବି ଡର ମାଡୁଚି ଟିକେ ଫୋନ୍ ରେ କଥାହେଲା ବେଳକୁ। ହଁ। ଏଟା ଏଟା ତଥାବି ଏଇ ଏଇ ଘଣ୍ଟାଏ ହବ ଏତେ ବିଜୁଳି ନ ଥିଲା ଏବେ ବିଜୁଳି ଟିକେ ଅଧିକା ହେଲାଣି।
ହଁ ଏବେ ଟିକେ ବେଶୀ ଜୋରେ ବିଜୁଳି ଘଡଘଡି ମାରୁଛି।
ଆଜ୍ଞା ଆଜ୍ଞା ଆପଣ କୁଆଡେ ବୁଲିବାକୁ ଏବେ ଯାଇ ନାହାଁନ୍ତି?
ଉଁ ହଁ ଯାଇଥିଲି ବୁଲାବୁଲି କରିବାକୁ ଏଇ କିଛି ଦିନି ହବ।
ଉଁ ଆଁ କି? ତଥାବି କୁଆଡେ ଯାଇଥିଲେ ତଥାବି କୁଆଡେ ଯାଇଥିଲେ? ଆଜ୍ଞା। ଅ କ ମାନେ କଣ ପାଇଁ? ତଥାବି କେତେବେଳେ ଯାଇଥିଲେ ତଥାପି ବ ରାତିରୁ ଯାଇଥିଲେ ନାଁ ଚାରିଟା ରାତିରୁ ଯାଇଥିଲେ ମାନେ ସକାଳେ ମାନେ। ବଡି ଭୋରୁ ଯାଇ
ନାଇଁ ଆମେ ବଡି ଭୋରୁ ଯାଇକି ସେଦିନ ରାତିରେ ଫେରିଥିଲୁ।
ଉଁ ହୁଁ। ଆପଣ ରା ମାନେ ବେଶୀ ରାତିରେ ଗଲେ ଟିକେ ଭଲ ହୁଅନ୍ତା କଣ କହିଲ ସେ ମନ୍ଦିର ଭିତରେ ରଖିବେ। ମାନେ ତମେ ଭାଆର କରିବ ଚାରିଟା ରାତିରୁ। ତ ଆପଣ ଚାହିଁଲେ ଯେତେ ସମୟ ବି ଠାକୁରଙ୍କୁ ଦେଖା କରିପାରିବେ ଆପଣ କେବେ ଯାଇଛନ୍ତି ବାରଟା ରାତି ରେ?
ନାଇଁ ମୁଁ ବାରଟା ରାତିରେ ତ ଯାଇନି ମୁଁ ସେଇ ଦଶଟା ଏଗାରଟା ବେଳକୁ ଯାଇକି ବାହାରିଚି ମାନେ ଦଶଟା ବେଳକୁ ଯାଇଚି ବାହାରି ଆସିଛି ବାରଟା ଭିତେରେ।
ଓହୋ ନାଇଁ ଆମେ ଥରେ ଯାଇଥିଲୁ ଏମିତି ବାରଟା ବେଳେ ଭା ଗଲୁ ପହଁଞ୍ଚିଲୁ ତ ସେତେବେଳେ ଏତେ ଲୋକ ବି ଭିଡ ନଥିବେ ତମେ ଚାହିଁଲେ ଯେମିତି ଗାଁ ମନ୍ଦିର ଯେମିତି ଫାଙ୍କା। ତ ସେଠି ବ ସେଠି ବହୁତ୍ ଫାଙ୍କା ଥିବେ। ବୁଝିପାରୁଛନ୍ତି ତ ତ ମୁଁ ଭାବୁଛି ତମେ ହ ତୁକ ହାଲୋ।
ଆଜ୍ଞା କୁହନ୍ତୁ।
ତ ମୁଁ ଭାବୁଛି ଆପଣ ଯଦି ଯିବେ ସେଇ ଟାଇମରେ ତ ଆପଣ ଭଲସେ ଦଶ ଦର୍ଶନ କରିପାରିବେ ଯାହା ଫଳରେ ଠେଲା ପେଲା ବି ଏତେ ନାହିଁ। ତ ମତେ ଲାଗୁଛି ସେଇ ଟାଇମ ଟା ଠିକ ଆପଣ ଯିବେ ଭଲସେ ଦେଖିବେ ତ ଚା
ଆଚ୍ଛା ସେଇ ସମୟରେ ଗଲେ ସେତେବେଳେ ମାନେ ଭିତରକୁ ସେମାନେ ଛାଡନ୍ତି ମାନେ ଯାଇକି ଭିତରେ ଅପେକ୍ଷା କରନ୍ତି ନା କଣ?
ହଁ ହଁ ସେଇ ଟାଇମ ରେ ଛାଡନ୍ତି ସେ ଟାଇମ ରେ ଛାଡନ୍ତି ସେଇ ଟାଇମ ରେ ବେ ବେଶୀ ଲୋକ ବି ନଥାନ୍ତି ଆଡେ ବି ଭିଡ ବହୁତ କମ ଥାଏ ତ ଆପଣ ସୁରୁଖୁରୁରେ ଦେଖିପାରିବେ ପୁଣି ମୁଁ ଆମେ ଯିବୁ ପ୍ରଥମ ଦେଖା କଲ ନା ତାପରେ ବାହାରକୁ ଆସିଲି। ଫେରେ ଯେତେବେଳେ ଇଚ୍ଛା ହବ ଟିକେ ଆଉ ଟିକ ଦେଖିବାକୁ ଫେରେ ଯିବୁ ମନ୍ଦିର ଭିତରେ ପଶିଯିବୁ ସାଙ୍ଗେ ସାଙ୍ଗ ସେଇଠି। ପୁଣି ଚାରୀଦ୍ୱାର ଖୋଲା ଅଛି ନା ଯୋଉ ପଟେ ପାଇବୁ ସେପଟ ପଶିବୁ ଫେରେ ଦେଖା କରିବୁ ଫେରେ ଆସିବୁ ଏମିତି ଏମିତି। ନା ନା ସେତେବେଳେ ପହଡ ପଡେନା ସେଦିନ କଣ ଥିଲା କେଜାଣି ସେଦିନ ପହଡ ପଡିନଥିଲା କିନ୍ତୁ। କି ମୋ ଆମ ବେଳା ସେଦିନ ଭଲ ଥିଲା କିନ୍ତୁ ସେଦିନ ତ ପହଡ ପଡିନଥିଲା। ବାରଟାରୁ ଚାରିଟା ଯାଏଁ ପୁରା ଖୋଲା ରହିଲା। ତ ଚାରିଟା ବେଳକୁ ଆମକୁ କହିଲେ ଟିକେ ବାହାରକୁ ପଳା ଏବେ କଣ ଏଟା କରିବେ କଣ ତାଙ୍କର।
କିଛି ନୀତି ଫିତି ହବାର ଥିବ ଯୋଉଥିପାଇଁ କି ବାହାରକୁ ଇଏ କ ବେ ନାଇଁ ଆମେ ଯୋଉଥରକ ଯାଇଥିଲୁ। ଆମେ ଜଲଦି ଜଲଦି ବନ୍ଦ ହବ ବୋଲି କହିକି ପହଡ ପଡିବ ବୋଲି ତ ଆମେ ମୁଁ ଯୋଉ କହିଲି ଦଶଟା ବେଳେ ଯୋଉ ଯାଇକି ବାରଟା ପୂର୍ବରୁ ବାହାରିଛୁ
ହୁଁ।
ବାରଟା କେତେରେ ନା ଗୋଟେ କେତେରେ ବନ୍ଦ ହବ ବୋଲି କହିଲେ ତ ଆମେ ସେଇ ଦର୍ଶନ କରି ଫାଙ୍କା ଥିଲା କିନ୍ତୁ ଦର୍ଶନ କରିକି ବାହାରି ଆସିଥିଲୁ।
ନା ଆମେ ଏଇ ଯଉ ଗଲୁ କିନ୍ତୁ ତା ଭିତରେ କଣ ଆଳତି ହେଲା ଗି-ଗୀତ ଗୋବିନ୍ଦ ବି ବୋଲା ହେଲା ଆମେ ସବୁ ଶୁଣିଲୁ ବ ପିଲା ଲୋକ ଶୁଣିଲେ ଆମ ମାନେ ମୋ ବୋଉ ଘରିକା ସ
ପୁରା ଆପଣ ରାତି ସାରା ବାରଟାରୁ ଚା ରିଟା ଯାଏଁ ପୁରା ତା ଭିତରେ ରହିଛନ୍ତି ମନ୍ଦିର ଭିତରେ? ଯା ହଉ ବହୁତ ବଡ ଭାଗ୍ୟ ଆପଣଙ୍କର।
ମୁଁ ବି ଭାବୁଛି ସେତକି ବେଳେ ଯିବାଟା ଠିକ ମୁଁ ବି ଭାବୁଛି ଏଥର ସାଙ୍ଗ ପିଲାଙ୍କୁ ଯଦି ନେବି ତ ସେଇ ଟାଇମରେ ନେବି କାରଣ ସାଙ୍ଗ ପିଲା ଯିବେ ମାନେ ସିଏ କହିବେ ଆମେ ଶୋଇବା ସକାଳକୁ ଯିବା ତ ମୁଁ ଭାବୁଛି ରାତିରେ ତ ଏତେ ବଢିଆ ସୁବିଧା ତା ଭିତରେ ବି ଶୋଇବ ଆରାମସେ। ଆମେ ଆଉ ଶୋଇ ।
ନାଇଁ ମନ୍ଦିର ବେଢାରେ ତ ବସିବେ କଣ ଅସୁବିଧା।
ହୁଁ, ତ ଆଉ ଯିଏ ବି ଦେଖିବା କଥା ସେ ବୋଉ ଘରିକା ସେମାନେ ଦେଖିଲେ। ଏ ଗୀତ ଶୁଣିଲେ। ତ ଏଇଆ ଆଉ। ଆପଣ ଯାଇଛନ୍ତି ସମୁଦ୍ରରେ କେବେ ଗାଧେଇ ବାକୁ?
ହଁ, ହଁ, ଯୋଉ ଥରକ ପୁରୀ ଯାଉଛି ସମୁଦ୍ରରେ ଗାଧେଇକି
ଆଜ୍ଞା ଆଜ୍ଞା ଆପଣ ପହଁରା ଶିଖିଛନ୍ତି?
ନାଇଁ ପହଁରା ଶିଖି ନେଇଁ।
ଓହୋ ତ ଆପଣଙ୍କୁ ଡର ମାଡୁଥିବ ଭିତୁରୁ ଯିବାକୁ।
ହଁ, ଡର ତ ଲାଗେ। ତଥାପି ଯେବେ ଯାଇଛି ସାଙ୍ଗସାଥି କିମ୍ବା ବନ୍ଧୁ ପରିବାର ଲୋକଙ୍କ ସହିତ ଯେବେ ଯାଇଛି ମାନେ ସେମାନଙ୍କ ସହିତ
ଓହୋ। ତ ଆପଣ କେବେ ଇଛା ହୁଏ ନା ପହଁରା ଟା ଶିଖେ ଟିକେ ମୁଁ ମୁଁ ଟିକେ ବୁଲିବାଲି ଆସେ ଚାରିଆଡୁ
ହଁ, ନାଇଁ ଇଛା ତ ଅଛି ସବୁ ଜିନିଷ ଶିଖିଥିବା ଦରକାର କେତେବେଳେ କୋଉ ଜିନିଷ ଦରକାର ପଡିବ ଆଜି କାହାକୁ ବୁଡି ଯିବାର ଦେଖ ଖ ବା ନିଜେ ବୁଡି ଯଦି ନିଜେ ବୁଡିବାର ଭୟ ମଧ୍ୟ ଥିବ। ତ ଶିଖିଥିଲେ ଗୋଟେ ଜିନିଷ ଭଲ ଆମକୁ ପରେ କିଛି ଦରକାର ଆସିବ।
ତ ମୋର ବି ଜଣେ ଏମିତି ଭଉଣୀ ଭାସିଗଲେ କିନ୍ତୁ ସିଏ ତା ପହିଁରା ସିଖି ଥିଲା ତାର ପଳେଇ ଆଈଲା। ତ ହୁଁ। ତ ମୁଁ ବି ଭାବୁଛି ତମେ ତ ପହଁରା ଶିଖିଥିବା ଦରକାର ତମେ ବି କୂଳରେ ଭା ମୁଁ ଜଣିଛି କାରଣ ଭିତରୁ କୁ ଯାଇ ନଥିବେ ପହଁରା ଶିଖ
ହଁ ହଁ ଆଜ୍ଞା।
ହୁଁ ମୁଁ ପୁରା ବହୁତ ହଁ ମୁଁ ବହୁତ ଭିତରକୁ ପୁରା ଯାଏ ତ ମୋ ସାଙ୍ଗ ପିଲା ଖାଲି ଡରନ୍ତି ଯାଆନ୍ତି ନି, ତ ମୁଁ କିନ୍ତୁ ଯାଏ ମୁଁ ତ ସେ ଆମର ଏ ଏଇ ପାଖରେ ନଦୀ ଅଛି ତ। ଆମେ ପ୍ରାୟତଃ ଛୋଟ ବେଳୁ ନଜରେ ଗାଧେଇ ଆଇଚୁ। ତ ମୁଁ ପହଁରା
ପାଖ ଅଞ୍ଚଳ ମାନେ ପହଁରା ତ ଶିଖିଥିବେ ସବୁବେଳେ ନଈରେ ଗାଧଉ ଥିବେ।
ଆଜ୍ଞା ଆଜ୍ଞା ମୁଁ ବି ପହଁରା ପୁଣି ଆମେ ଆମର ଟିକେ ମାନେ ଗୋଡା ଗୋଡି ଖେଳୁ ଯୋଉ ମା ନଈରେ ତ ସେଥିଲାଗି ଅଧିକା ପ୍ରାକ୍ଟିସ୍ ହେଇଯାଏ କି ଇ ତାକୁ ଗୋଡେଇବ ସିଏ ତାକୁ ଗୋଡେଇବ। ତ ପାଣି ରେ ବୁଡିବୁ ଆମେ କେତେ ସମ ବୁଡିକି ରହି ପାରୁଛୁ କିଏ କେତେ ମିନିଟ୍ ରହି ପାରୁଛି। ବୁଡ଼ିିକି।
ଆଚ୍ଛା ପାଣି ର ସୁଅ ଭିତରେ ସବୁ ଇଏ କରି କରି ଅଭ୍ୟାସ ହେଇଯାଇଛି ଆଉ।
ଆମେ ଦେଖ ଆମର କମ୍ପିଟିସନ ଚାଲିବ ଯୋଉଟା ପାଣିର ପତି କୂଳରେ ପହଞ୍ଚିବାକୁ। ମାନେ ଉଁ ପତିକୂଳରେ ପହଁରି ବାକୁ। ମାନେ ବି ଅପୋଜିଟ ଦିଗରେ ଅପୋଜିଟ ଦିଗରେ ଦେଖିବା କି ପହଁରି ପାରୁଛି?
କହୁଥିବ ଆପଣ ତାର ବିପରୀତ ଦିଗରେ ପହଁରିକି ଯାଉଥିବେ।
ହୁଁ, ଦେଖିବା କିଏ କେତେ ବାଟ ପହଁରି ପାରୁଛି? ସେଥିର ଦେହ କଣ ହେଇଯିବ। ଯାହା ଫଳରେ ମାନେ ବହୁତ ପ୍ରାକ୍ଟିସ୍ ବି ହବ ଆଉ ଇଆଡେ ହ୍ୟାଣ୍ଡ ଏକ୍ସର୍ ସାଇଜ ବି ହବ ବୁଝିପାରୁଛନ୍ତି।
ଆଜ୍ଞା ଆଜ୍ଞା।
ହୁଁ, ଆଉ ଗୋଡା ଗୋଡି ଖେଳି ଲୁ ଯୋଉ ଆ ଯୋଉ ନିଃଶ୍ୱାସ ଟା ରଖୁନା ପ୍ରାୟତ ଗୋଟେ ଗୋଟେ ପିଲା ଦି ମିନିଟ ରଖି ଦିଅନ୍ତି ପୁରା।
ଆଚ୍ଛା, ବହୁତ ଭଲ ସମସ୍ତେ ପହଁରା ଶିଖି ନାହାନ୍ତି ହଁ।
ଦେଖ ଯିଏ ଦି ମିନିଟ୍ ରଖିଦଉଛି ନିଃଶ୍ୱାସ ତ ସେ ଦି ଭୁଲ୍ ରେ ବି ସମୁଦ୍ର ବୁଡିଗଲା ତାର ଦି ମିନିଟରେ ଯ ଦି ମିନିଟ୍ ବୁଡିଗଲେ ତାର ଅସବିଧା କଣ ସେ ତ ଅଭ୍ୟାସ ଅଛି ନା ଦିଇ ମିନିଟ୍ ବୁଡି ରହିବାର। ବୁଝଛ ହୁଁ କିନ୍ତୁ କିଛି ମାନେ ନ ନୂଆ ନୂଆ ଥିଲା।
କୁମାନେ ସତର୍କତା ରହିକି ରଖିବା କଥା କାହିଁକି ନା ଦି ମିନିଟ ବୁଡିବା ଚକରରେ ଆପଣ କିଛି ଯଦି ଟିକେ ଭିତରକୁ ଗଭୀରକୁ ପଳେଇଲେ ତା ସହିତ ବହୁତ ସମୟ ହେଇଗଲା ତେଣକି ଅସୁବିଧା ହବନା। ତ ସତର୍କତା ର ସହିତ ତେବେ ତାପରେ ବି ସତର୍କ ରହିବା ଉଚିତ୍।
ହଁ ହଁ ଠିକ କହୁଛନ୍ତି କିନ୍ତୁ ମୁଁ ଯେତେଥର ଯାଇଛି ଦେଖ ଗୋଟେ ସୁଅ ଉପରେ ଆସିବ ଗୋଟେ ତଳେ ଯିବ। ତଳସୁଆ ଟାକୁ ଟାଣିକି ନିଏ। ତ ଆମେ ସେ ତଳସୁଆ ଟାଣିଲା ବେଳେ ଆମେ ଉପରେ ରହିଯାଉ ମାନେ ଦେଖ ଉପର ସୁୁଆ ଟା ଦେଖ ତଳସୁଆ ଟା ଭିତରକୁ ଯିବ। କିନ୍ତୁ ଉପର ସୁଆଟା ଥିବ ନା ନାଇଁ ଉପରେ। ତ ସେଇ ଟାଇମ ରେ ଆମେ ପହଁରୁ ପହଁରିଲେ କଣ କି ତଳ ସୁଆଟା ଗୋଡ ତଳେ ପଳାଏ ଆମେ ତ ଉପରେ ଥାଉ ନା। ପତ୍ର ଭଳିଆ ଆମେ ପୁରା ଆମେ ଯୋଉ ପତ୍ର ଭଳିଆ ଉପରେ ପହଁରୁ। ତ ତଳେ ପାଣି ଟା ପଳାଏ ବୁଝିପାରୁଛନ୍ତି?
ମାନେ ତଳସୁଆଟା ଟାଣିଦିଏ ମାନେ ବୁଝିପାରିଲିନି କଥା ଟା କଣ କହିଲେ ଆପଣ?
ଆପଣ ଦେଖିବ ଟିକେ ସମୁଦ୍ର ଟିକଏ ଭିତରୁ ଯାଇଥିବେ। ତ ଦେଖ ଗୋଟେ ଶୁଅ ଆସିବ କିନ୍ତୁ ଗଲା ବେଳେ ଗୋଟେ ସୁଅଟା ଫେରିବନି ଯୋଉଟା।
ହଁ।
ସେ ସୁଅଟା ଟାଣି ନେଇଯାଏ। ସେ ସୁ ଟା ତଳେ ଯାଏ ଆଉ ଉପରେ ଯୋଉଟା ଲହରିଟା ଆସେ ସେଇଟା ଉପରେ ଆସେ। ବୁଝିପାରୁଛ ଯୋଉ ସୁଅଟା ଟାଣି ନିଏ ସେଇଗୁଟା ଲୋକଙ୍କୁ ଟାଣି ନେଇଯାଏ ଭିତରକୁ। ବୁଝିପାରୁଛନ୍ତି।
ଆଜ୍ଞା।
ସବୁ ଦେଖିବେ ଟାଣି ନେଇଯାଏ ଗୋଟେ ଲୋକ ଆଉ ଆସନ୍ତିନି ଫେରନ୍ତିନି।
ହଁ ହଁ ଏମିତି ବି ହୁଏ କିଛି ଘଟଣା ଏମିତି ବି ମୁଁ ମଧ୍ୟ ଶୁଣିଛି।
ତ ମୁଁ ବି ବୁଝିପାରୁନା ଟାଣିକି କୁଆଡେନି ମୁଁ ବି ଜାଣିପାରୁନା। ତ ଟାଣିକି ଯଦି ମଝିକି ନେଲା ତ ଜଣେ ପହଁରିକି ଆସ ଡରିବନି କିଛି ନାହିଁ ମୁଁ ତ କେଥାର କୁ ଟାଣେ ତ ଯଦି ବିି ଦେଖାଯିବ ନା ନାଇଁ କୋଉଠି ଗଲା ତ ଗୋଟେ ଗଡେ ଲୋକ ପୁରା ଦେଖା ଯାଆନ୍ତିନି କୁଆଡେ ଯାଆନ୍ତି। ମୁଁ ବି ଜାଣିପାରୁନି କୁଆଡେ ଯାନ୍ତି ତ
କୁହନ୍ତି ନା କିଛି କଣ ଠୋଗ ଅଛି ଯେପର କିି ସମ ଦ୍ର ଯାହା ନିଏ କିଛି ରଖିନି ସବୁ ଫେରଇ ଦିଏ କିନ୍ତୁ ଫେରାଇଲେ ଫେରେଇବ ବୋଲି କିଛି ମାନେ ଏତେ ଭିତରକୁ ନେଇଯାଏ ଯେ ସାଙ୍ଗେ ସାଙ୍ଗେ ତ ଲୋକମାନେ ଆମର ଯୋଉ ଖୋଜିବା ସହଯୋଗୀ କର୍ମଚାରୀ ମାନେ ଥାନ୍ତି ସେମାନେ ମଧ୍ୟ ଖୋଜା ଖୋଜି କଲେ ପରେ ମଧ୍ୟ ମିଳନ୍ତିନି କିନ୍ତୁ ପରେ ସେ ଶରୀରଟିିକ ମିଳିଥାଏ ମୃତ ଶରୀର ଏଇଟା କେମିତି କଣ ହୁଏ।
ମୁଁ ବି ଜାଣିପାରୁି କାରଣ ମତେ ବି ଆମକୁ ବି ଭିଡି ନେଇଯାଏ କିଛି ନୁହ ଭିଡି ନେଇଯାଏ ତଥାପି ଆମେ ପହଁରି ପଳେଇ ଆସିବୁ। ମାନେ ଏମିତି ହୁଏ ଆମେ ଯାଉ ପୁଣି ପହଁରି ପହଁରି ପଳେଇ ଆସୁ କିଛି ଅସୁବିଧା ବି ହୁଏ ନା ଆମର। ତ ମୁଁ ଗୋ ଗୋଟେ ଭିଡିଓ ଦେଖିଥିଲି କି ଗୋଟେ ବାପା ର ଭିଡିଓ କରୁଥିଲା ଛୁଆ ଟା। ତ ତା ବାପା ହଠାତ ଗୋଟେ ଲହଡିଆଇଲା ପଳେଇଲା କୁଆଡେ ତ ଆଉ ପୁଅ କାନ୍ଦିଲା ଖାଲି ପହ ଗୋଟେ ଭାଇରଲ ହେଇଥିଲା ମଝିରେ।
ଆଉ, ଆଜ୍ଞା ମୁଁ ଜାଣିଲି ଯେ ଏତିକି ପହଁରା ଶିଖିବା ସମସ୍ତେ ନିହାତି ଆବଶ୍ୟକ। କାହିଁକିନା କେତେବେଳେ କଣ ନିଜର ଦରକାର ପଡୁ ବା ଅନ୍ୟ କାହାକୁ ଯଦି ବି ଦେଖିବେ ସାହାଯ୍ୟ କରିପାରିବେ। ତ ଆପଣଙ୍କୁ ଭଲ ଜିନିଷ ମତେ କହିଲେ ମୁଁ ବି ଚେଷ୍ଟା କରିବି ଶିଖିବା ପାଇଁ।
ହଁ ଆପଣ ହ୍ୟାଲୋ ମୁଁ ଏବେ କଲ୍ ରଖୁଛି।
ଆଜ୍ଞା ହଉ ଧନ୍ୟବାଦ ନମସ୍କାର।